ହ୍ୟାଲୋ।
ଜୟ ଜଗନ୍ନାଥ ମ୍ୟାମ୍।
ଜୟ ଜଗନ୍ନାଥ।
ମ୍ୟାମ୍ ଆପଣ କଣ କରୁଛନ୍ତି ଏବେ କି?
ମୁଁ ଏବେ ଜଷ୍ଟ ଖାଇକିନା
ଆଜ୍ଞା, ଆଜ୍ଞା।
ଆପଣ କଣ କରୁଛନ୍ତି, ଖାଇଲେଣି?
ମୁଁ ତ ଏବେ ଖାଇଚି। ଏ ଆପଣ ଏବେ କଣ କରୁଛନ୍ତି?
ମୁଁ ଏଇ ବସିଚି। ଟିଭି ପାଖରେ, ହଁ ଟିଭି ଦେଖୁଚି ବସିକି।
ଆଜ୍ଞା ଏ ଟିଭି ରେ କଣ ଦେଖୁଛନ୍ତି ନା ଏ ସିରିଏଲ ନା ଆଉ କିଛି?
ନାଇଁ ମୁଁ ସିରିଏଲ ଦେଖେନି ମୁଁ ଯାହା ଫିଲ୍ମ ଦେଖେ କେତେବେଳେ କେମତି।
ଆଜ୍ଞା ଫିଲ୍ମ ନା ଆଜ୍ଞା ଆପଣ କୋଉ ମାନେ ଓଡ଼ିଆ ଫିଲ୍ମ ଭଲ ଲାଗେ ନା ଆଜ୍ଞା ହିନ୍ଦୀ?
ମୋତେ ଓଡିଆରେ ସେମତି ଷ୍ଟୋରି ବାଲା ହେଲେ ଭଲ ଲାଗେ। ହିନ୍ଦୀର ବି ସେଇ ଷ୍ଟୋରି ବାଲା ହେଲେ ଭଲ ଲାଗେ। ସାଉଥ ଫିଲ୍ମ ବି ଭଲ ଲାଗେ।
ଆଜ୍ଞା ମାନେ ଆଜ୍ଞା ଷ୍ଟୋରି ମାନେ ଏ କଣ ମାନେ ମାଡ ଗୋଳ
ନାଇଁ, ନାଇଁ, ନାଇଁ, ନାଇଁ, ନାଇଁ, ନାଇଁ ଲଭ୍ ଷ୍ଟୋରି ହଉ ନନେ ଫ୍ୟାମିଲି ର କିଛି ଷ୍ଟୋରି ହଉ। ହଁ, ହଁ।
ଟିକେ ଇମ୍ବୋ ଏଁ, ଯୋଉଟା ଟିକେ ଇମୋସନାଲ ମାନେ ଟିକେ ଦୁଃଖ ଭଳିଆ ଥିବ ଆଜ୍ଞା ସେଇ ଭଳିଆ ଷ୍ଟୋରି ବୋଧେ।
ତ ଇମୋସନାଲ୍ ତ ଥିଲେ ମୁଁ ସେଇଠି ବସିକି କାନ୍ଦିବି।
ଆଜ୍ଞା ଆପଣ କାନ୍ଦନ୍ତି ଆଜ୍ଞା ଫିଲ୍ମ ଦେଖିଲା ବେଳେ?
ହୁଁ ବହୁତ।
ଏ ସତରେ କାନ୍ଦୁନ୍ତି? ଏ ନା ମିଛରେ ଆଜ୍ଞା କହୁ
ନା, ନା, ନା, ନା ସତରେ ନା। ଆଜ୍ଞା ହୁଁ, ହୁଁ, ହୁଁ। ହୁଁ ଏବେ ତ ଆଉ ସମୟ ହଉନି ହେମତି। ଓଡିଆରେ
ଆଜ୍ଞା।
ଓଡିଆ ଫିଲ୍ମ ସବୁ ମୋତେ ଭଲ ଲାଗେ ପୁରୁଣା ଯେତକ ଓଲଡ୍ ମୁଭି ଅଛି ଆମର। ଯୋଉ ସିଦ୍ଧାନ୍ତ ଅନୁଚୌଧୁରୀ ର, ଆଉ ସିଦ୍ଧାନ୍ତ ର ଚନାର ଯେତେ ମୁଭି ମୋର ସବୁ ପସନ୍ଦ।
ଆଜ୍ଞା ଆ, ମାନେ ଏବେ ବି ଆଜ୍ଞା ପୁରୁଣା ଫି-ଫିଲ୍ମ ଦେଖନ୍ତି ଆପଣ?
ହୁଁ, ହୁଁ, ମୁଁ ଦେଖେ ପୁରୁଣା ର ହିନ୍ଦୀ ଫିଲ୍ମ ଗୁଡା ସବୁ ଦେଖେ। ଆଉ ଓଡିଆ ର ଦେଖେ ଆଉ ବାକି ଏଇ ସାଉଥ ଉପରେ ଯେ ତକ ନ୍ୟୁ ମୁଭି ଆସେ ସବୁ ସେଗୁଡା ହିଁ ଦେଖେ। ସେଗୁଡା ପୁରୁଣା ଉରା ହେତେ ଖାସ୍ ଲାଗେନି ଆଉ।
ଆଜ୍ଞା, ଆଜ୍ଞା, ଆଜ୍ଞା ଏ ଆପଣ ରୋଷେଇ କଣ କରି ଜାଣିଚନ୍ତି। ରୋଷେଇ ଭାବରେ କିଛି କହିପାରିବେ?
ହଁ ରୋଷେଇ ତ ମୁଁ ସବୁ କରେ ଘର ଏ ଯେହେତୁ ହାଉସ୍ ୱାଇଫ୍ ସବୁବେଳେ ତ ସେ କାମ ହିଁ ସେଇଆ ନା। ହୁଁ ରୋଷେଇ ମୁଁ ସବୁ କରେ। ମୋତେ ରୋଷେଇରେ ମାନେ ଖାଇବା ପାଇଁ ନା କରିବା ପାଇଁ?
ଏ ମାନେ କରିବା ପାଇଁ ଏ କୋଉ ଖାଦ୍ୟ ଟା ଆପଣ
ସହଜ ତ ମୋତେ ବେଶୀ ଭଲ ଲାଗେ ଭାତ ହ ଡାଲି ଆଉ ଗୋଟେ ଆଳୁ ଚଖା ହବ ଆଉ ଭଜା ଏ ଏତିକି କରିବା ପାଇଁ ଭଲ ଲାଗେ। କିନ୍ତୁ ଖାଇବା ପାଇଁ ମୋତେ କରିବା ପାଇଁ ଭଲ ଲାଗେ ଏତିକି ଆଉ ମସଲା ତ ଆମର ଏ ସାଧା ଆଇଟମ୍ କରିବା ପାଇଁ ବିଲକୁଲ ଇଚ୍ଛା ହୁଏନି।
ଆଜ୍ଞା।
ହଁ। ଯାହା ସେଇ ଚିକେନ୍, ମଟନ୍ ମାଛ କରିବା ପାଇଁ ବିଲକୁଲ ଭଲ ଲାଗେନି। ହୁଁ, ମାଛ ଖାଇବା ପାଇଁ ଭଲ ଲାଗେ କିନ୍ତୁ କରିବା ପାଇଁ ଭଲ ଲାଗେ
ଆଜ୍ଞା ଏମାନେ ଖାଇବା ପାଇଁ ପ୍ରସ୍ତୁତ ଅଛନ୍ତି କିନ୍ତୁ
କିନ୍ତୁ ସେଇଟା କରିବା ପାଇଁ ମତେ ଭଲ ଲାଗେନି ନା
ଆଜ୍ଞା ଏମାନୋନେ ସହଜ କାମ ଯେତିକି କରନ୍ତି ଆପଣ କଷ୍ଟ କାମ ହେଲେ
ନାଇଁ ସବୁ କରେ ସହଜ କରେ କଷ୍ଟ ବି କରେ କିଚେନ ରେ ର ସେଇ ଉପରେ କହିବାକୁ ଗଲେ ସବୁ ମୁଁ କରେ।
ଆଜ୍ଞା ଆଉ ତ କେ ଘରେ ନଥିବେ। ତ ଶାଶୁ ମା ଯୋଉ ଥିବେ ସେୋ ତାଙ୍କ ବୟସ ହେଇସାରିଥିବ ସେଥିପାଇଁ ମତେ
ନାାଇଁ ବରସ ହେଇନି ସସୁ ମଙ୍ଗର ଛି ରୋଷେଇ ନାଇଁ ନାଇଁ। ସେ ତାଙ୍କର ଯୋଉ ଜନ୍ତା ପିଠା ଯେ ପତକ ଆଇଟମ୍ ମତେ ଯନ୍ତି ଆସେନି ସେ କରନ୍ତି ଆଉ ରୋଷେଇ ଉପରେ ସେ କିଛି ବି କରନ୍ତି।
ଆଜ୍ଞା ଏମାନେ ସଏ ତ ଗୀତା ବହି ପଢୁଥିବେ ଅନ୍ୟ ଅନ୍ୟ ଗୀତ ବହି
ନା ନା।
ଆଜ୍ଞା।
କେବେ ପି
ଆଜ୍ଞା ହଁ ତୁ ଜାଣିଛୁ?
ଆ ରୋଷେଇ କରୁଥିବେ ତାହେଲେ ସେ କିଛି ବହି ପଢନ୍ତିନି କି ସିଏ ମନ୍ଦିର ଯାଆନ୍ତି। ହୁଁ।
ଏ ଆପଣଙ୍କୁ ଗୀତ ବହି କିଛି ଭଲେ ପଢାପୁଢି କରିତେ।
ବହି କରୁନି। ବହି ପଢିବେ।
ଏ କେବେ ଇଚ୍ଛା ହୁଏ ଆପଣଙ୍କୁ ଗୀତା ହୁଏ ପଢାପଢି କରିତେ।
ହଁ ମତେ ଭଲ ଲାଗେ ମତେ ଏଇ ଯୋଉ ଯେତ ପୂଜା ଲ ଲେ ଆମର ଏଇ ଖୁଦୁରୁକୁଣି ଓଷା ହେଇଗଲା ଲକ୍ଷ୍ମୀପୁରାଣ ହେଲା। ଏସବୁ ମୁ ପଢ଼େ। ହୁଁ। ହାଲୋ। ହାଲୋ। ଆପଣ ଏ